ହଁ ଶୁବିଲା କଣ କରୁଥିଲୁ କି?
ଏଇ ଜଷ୍ଟ୍ ଖାଇକି ଉଠିଲି।
ମୁଁ ବି ଖାଇ ହଁ ମୁଁ ଏଇନେ ଖାଇ କି ଉଠିଲି ପା। ଆସିକି ଯାଇଥିଲି ଆସିକି ଏନା
ଆଜି ରୋଷେଇ ତ କାଲି ମାଛ ହେଇଥିଲା ସିଏ ବାରୁନାହାନ୍ତି ଶନିବାର ତାଙ୍କର ମାଛ ମୁଣ୍ଡ ପୋଇ କରିକି ଖାଉଚନ୍ତି ମୋର ପୋଟଳ ଭଜା ପୋଟଳ ଭଜା ଭଜା ହେଇଥିଲା ଧୋଡଙ୍ଗ ଆଳୁ ଭଜା ଆଉ ସାରୁ ଆଳୁ ମୋର ଟିକେ ପଖାଳ ଗରମ ଭାତରେ ପାଣି ପୁରେଇକି ଖାଏ ସାରୁ, ଆଳୁ, ବାଇଗଣ ଗୋଟେ ଚକ୍ ଚକଟା ଚକଟି କଲି ଆଉ।
ଏଇ ଯୋଉ ଦି ଦିନି ହବ ପ୍ରବଳ ଗରମକୁୁ ପ୍ରବଳ ମାନେ
ହଁ ଗରମ୍ ଗୁଳୁଗୁଳିଆ ହଉଚି। ତାରେ ମତେ ବି ଟିକେ ପଖାଳ ଟା ଭଲ ଲାଗେ ଏଇ ଗରମ ଦିନେ ସଜ ଭାତରେ ମାନେ ଏଇ ଗରମ ଭାତରେ ପାଣି ପୁରେଇବି ବାସି ତୁରାଣି ଟିକେ ମିଶେଇ ବି ଲେମ୍ବୁ ଟିକେ ହଁ।
ପକେଇଲେ ହିଁ ଭଲ ଲାଗିବ ଆଉ ଯଦି ସଜ ସେଇ ଗରମ ପାଣି ଟା କଣ କିଛି ବି ଭଲ ଲାଗିବନି।
ତୋରାଣୀ ଟିକେ ତା ସାଙ୍ଗେ ଲେମ୍ବୁ ଟିକେ ଚିପୁଡି ଦିଏ।
ହଁ ମୁଁ ବା ସେଇଆ କରିକି ଖାଇଚି। ଲେମ୍ବୁ ଚିପିଡ଼ି ଦେଇଚି ସେ ଦିନରେ ସଖାଳୁ ଭାତ ବସେଇ ଦେଇଥିଲି ଆ ତା ଭିତରେ ହେଇଯାଇଥିଲା ସେଇ ଭାତକୁ
ହଁ ନାଇଁ ଆମର ଏମାନେ କେହି ଏମାନେ ବାରୁନାହାନ୍ତି ଶନିବାର ମୁଁ ଆଇଁଷ ହୁଁ ହୁଁ। ନାଇଁ ମୋର କଣ କି ସେମାନେ ଶନିବାର ଆଇଁଷ ଖାଉଛନ୍ତି। ମୁଁ ଶନିବାର କଣ ଶନିବାର ଟା ଖାଏନି। ହଁ। ଆଇଁଷ ପ୍ରିୟ ହେଲେ ବି ଶନିବାର ଗୁରୁବାର ଏ ଯୋଡିଏ ଦିନ ବାରୁଚି ସପ୍ତାହରେ। ଆଉ ସୋମବାର ବି ବାରୁଥିଲି ହେଲେ ଏ ଯୋଉ ବାହାରକୁ ଗଲା ଫଳରେ ହୋଟେଲ ଫୋଟେଲରେ ସାଧା ଗୁଡା ମୁଁ ଆଦୌ ଖାଇପାରେନି।
ଯିଏ ଜବ୍ କର ଯିଏ ଜବ୍ କରନ୍ତି ଯିଏ ଜବ୍ କରନ୍ତି ଯିଏ ବାହାରେ ରୁହନ୍ତି ସେ କୌଣସି ଜିନିଷ ବାରି ହିଁ ପାରିବେନି। ତ ତେ ବାଧ୍ୟ ହବ ତତେ ଖାଇବା ପାଇଁ।
ଅ ହୁଁ ତାପରେ ସେ -ଆମେ ସାଧା ମାଗିଦବା କିନ୍ତୁ ମାନେ ଅଛି ସେ ଘାଣ୍ଟି ନଥିବ ବଲି।
ହଁ ହୋଟେଲ ମାନେ ତ ସେଇଆ।
ମୁଁ କାହିଁକି ନା ସାରିବି ମୁଁ କାହିଁକି ନଖାଇବି ଲୁଚି ଆଉ ଗୋଟେ କଥା ଜାଣିଚ ଥରେ ଆମେ ଯାଇଥିଲୁ ତାରିଣୀ। ତାରିଣୀ ଲୁଥ ହେଇଗଲାଣି ବହୁତ ବର୍ଷ ତଥାପି ସାତ ଆଠ ବର୍ଷ ଖଣ୍ଡେ ହେଇଯିବ। ଆମେ ଯାଇଥିଲୁ ଫେରିଲୁ ଗୋଟେ ସେଇ ତାରାଣୀ ପାଖାପାଖି କୌଣସି ମନ୍ଦିର ପାଖାପାଖି ହୋଟେଲରେ କେବେ ବି ଖାଇବନି ବରଂ ଦୂରକୁ ଆସି ଖାଇବ କାହିଁ କାହିଁ ନା ସେତିକି ଯାଇଥିଲୁ ଖାଇବା ପାଇଁ ଖାଇକି ଯେତେବେଳେ ଧୋଇବା ପାଇଁ ଗଲୁ ଖାଇବା ପାଇଁ ତାଙ୍କର ସିଷ୍ଟମ ଟା ଭଲ ହେଇଚି ସାମ୍ନା ପଟେ ହେଇଥିଲେ ବି ମୁଁ ଏତେ ନଜରରେ ମୋର ଆସିନଥାନ୍ତା। ପଛପଟେ ତାଙ୍କର ଧୋଇବା ସିଷ୍ଟମ ଟା ଥିଲା। ଟେକା ମାନେ ମଗରେ ପାଣି ଏଠି ଧୋଇ ହେଲା ବେଳକୁ ମୁଁ ଦେଖିଲି ଯୋଉ ଲୋକ ଖାଉଚନ୍ତି। ଟ୍ରେ ରେ ଯୋଉ ଭାତ ଯିଏ ଛାଡୁଚନ୍ତି ସେ ପୁଣି ଆଣିକି ସେଇଥିରେ ଢାଳୁଚନ୍ତି ମୁଁ ଧୋଇ ହେଇକି ସି ସିଧା ଆସିଲି ଆଉ ଖାଇଲିନି। ଜମା ମୁଁ ଦେଖିକି ଭଲ ପରିଷ୍କାର ପରିଛନ୍ନ ଭଲ ଜାଗା ହେଇଥିବ ତ ଆମେ ସିନା ବଡ ବଡ ରେଷ୍ଟୁରାଣ୍ଟ ରେ ଖାଉଚେ ସେ କଣ କରୁଚନ୍ତି ଆମେ ଦେଖୁଚେ।
ନା ସେମାନେ ଦିଟା ଜେଗାରେ କାମ କରୁନାହାନ୍ତି ନାଁ ଯୋଉ ରୋଷେଇ କରୁନାହାନ୍ତି ନା ଭେଜ୍ ନାଁ ଆଇଁଷ ନିରା ଇଏ ନିରାମିଷଟା ସେ ଗୋଟ୍ ସିଏହିଁ କଡ଼େଇରେ କିଏ ଯାଉ ଯୋଉଥିରେ କରୁଛନ୍ତି ଗୋଟିଏ କରୁଛନ୍ତି ଆମେ ବି ଯାଇଥିଲୁ ଦିନେ ଘଟଗାଁ। ହେଇଦିନ ସଂକ୍ରାନ୍ତି ଥିଲା। ସଂକ୍ରାନ୍ତି ନାଁ ଜମା ସେଇ ଯୋଉ ମନ୍ଦିର ପାଖେରେ ଯୋଉ କହୁଛନ୍ତି ଅରୁଆ କିଛି ବିନା ପିଆ ରସୁଣ ସେ ସେଇ ହୋଟେଲ୍ ରେ ତାଙ୍କର ଖାଇବା ସରିଯାଇ ଥିଲା ସଂକ୍ରାନ୍ତିରେ ପ୍ରବଳ ଭିଡ ମାଙ୍କ ମନ୍ଦିରରେ ଥିଲା।
ହଁ।
ଆଉ ଜମା ଖୋଜୁ ସେତବଳୁ ହେଇଗଲାଣି ସାଢେ ତିନିଟା ସାଢେ ତିନିଟାଳୁ କୌଣସି ଇଏରେ ନଥିଲା ଖାଇଆ ପାଇଁ ଛୋଟ ଛୁଆ ଯାଇଥିଲେ ତାଙ୍କୁ ବି ଭୋ ଭୋକ ଲାଗିଲାଣି ଭାତ ଖାଇଆ ପିଆ ଆଉ ଜଳିଖିଆ କଣ ଖାଇବୁ। ଗଲୁ ବାଧ୍ୟ ହେଲୁ ଉଷୁନା ଭାତ ପୁରା ମନ୍ଦିର ଆଗୁ କୁ ଯୋଉଠି ଗଲୁ ଗୋଟେ ପୋଖରୀଟେ ଥିଲା। ତା ସାଇଟ୍ ରେ ଗୋଟେ କିଏ ମାନେ ଏମ୍ତି ନର୍ମାଲ ମନ୍ଦିରଟେ ଅଛି ପୂଜା କରୁଚନ୍ତି ବ୍ରାହ୍ମଣ ଛୋଟ ମନ୍ଦିରରେ ସିଏ ଭାତ ଆ ଉଷୁନା ଭାତ ପୁଣି ସେ ମନ୍ଦିରର ସାଇ ରେ ଯୋଉ ହୋଟେଲ ଟା ଥିଲା ସେ ଉଷୁନା ଭାତ ସେଦିନ ସଂକ୍ରାନ୍ତି ଥିଲା ସମସ୍ତେ ବାଧ୍ୟ ହେଇ ସେ ଉଷୁନା ଭାତ ବିନା ପିଆଜ ରସୁଣ ଡାଲ୍ମା ଖାଇକି ଆସିଲୁ ବାହାରେ ଗଲେ ସବୁ ସେ ବାରଣ ସେ ସଂକ୍ରାନ୍ତି ତି ଗୁରୁବାରେ କିଛି ଜଣା ପଡିବନି ପେଟ ପୂୁରିବା ହାର ଅଛି। ସେ ଖାଦ୍ୟ ଉଷୁନା ଆଉ ସେଇ ଚାଉଳ ଶୁଖେଇକି ତ ସେ ସେଇ ତ ଗୋଟିଏ ଚାଉଳ ନା ତାକୁ ଶୁକେଇଦେଲେ ଅରୁଆ ତାକୁ ନ ଶୁକେଇକି ସିଝେଇଲେ
ମିଛ କହିବି ଶୁଭିଲା ହ୍ୟାଲୋ।
ହ୍ୟାଲୋ ହଁ ସୁବିଲା।
ହଁ ସୁ ହଁ ମୁଁ କହିଲି ତମକୁ କଣ ମିଛ କହିବି ମୁଁ ସେଇ ଗୁରୁବାରେ ବି ବାଧ୍ୟ ହେଇକିନା ସତରେ ଆଇଁଷ ଖାଇଦେଲି। ମୁଁ କିଛି ବି ଖାଇପାରିଲିନି ଆଉ ମୁଁ କଣ କରିବି।
ମନରେ ମନରେ ଥିବା ଦରକାର ଭକ୍ତି।
ହଁ ନାଇଁ ମୁଁ ମୁଣ୍ଡିଆ ମୁଁ କଇବି ମୋ ଠା ଠାକୁରଙ୍କୁ ମୁଣ୍ଡିଆ ମାରି ଦଉଛି କା ଆଜି ତ ଯୋଉଟା ଖାଇ ଦେଇଛି କାଲି ଆଇଁସ ଆଜି କଣ ହଜମ ହେଇ ଯିବ ବୋଲି ମୋର ମାନେ ଅଛି? ମୋ ପେଟ୍ ରେ ଅଛି ନାଁ ମୁଁ ଖାଇଦେଲି ଆଉ ଖାଇଦେଲି ବାହାରେ ଆଉ ବୋଲି ଏଠି ଯାନ୍ ଟି ଗୁରୁବାର୍ ଟା
ନା ନା ବାହାରେ କିଛି ନାହିଁ ଆଜି ଯଦି ନ ଖାଇବ ଉପାସ ରହିବ କାଲି ଦେହ ଖରାପ ହେଇ ପଡିବ ନାଁ।
ହୁଁ ହୁଁ ନାଇଁ ମୁଁ ମୋର ଟିକେ ମେନ୍ କଥା ମୁଁ କାହିଁକି ଆଇଁଷ ଖାଏ ବାହାରେ ମତେ ଟିକେ ଘୃଣା ଲାଗେ ବାହାରେ ଖାଇବା ପାଇଁ ଟାଣ୍ ଭାତ ଏସବୁ ଜିନିଷ ଭାବି ବା ବି ଘୃଣା ଲାଗେ ବି ଆଇଁଷ ହେଲେ ସେଇଟାକୁ ଅନେଇକି ଖୁପେଇକି ଟିକେ ନାକୁ ଖାଇଦିଏ। ଆଉ ଅଧିକାଂଶ ଜାଗାରେ ମୁଁ ଏ ଅବାରରେ ନିହାତି ଶନିବାରେ ବ୍ରହ୍ମା ହେଲେ ବି ମୁଁ ଖାଇବିନି ଯୋଉ ଯେତେ ବାହାରକୁ ଯାଏ। ମୁଁ କେବଳ ନାନ୍ କୁ ଟିକେ ନାଙ୍କୁ ତଡକା ଆଣିକିନା ଖାଏ ସେଠି। ଭାତ ଜମା ଖାଇବି ନାଇ ନାନ୍ କୁ ତଡକା ଆଉ କୌଣସି ଜିନିଷ ଖାଇବିନି ସେଇ
ଆମେ ସେଇ ଏମ୍ତି ବି ଥରେ ବରହ୍ମପୁର୍ ଯାଇଥିଲୁ ସେ ବରହ୍ମପୁର୍ ସି ଯୋଉ ଗୋପାଳପୁର୍ ସି ବିଚ୍ ସାଇଡରେ ଖାଲି କଙ୍କଡା ଆଉ ନିରୋଳା କମ୍ ଚା କଙ୍କଡ଼ା
ସବୁଠୁ ଅପରିଷ୍କାର ଜାଗା ହେଲା ବରହ୍ମପୁର୍ ସାଇଟ୍ଟା।
ହଁ ବରହ୍ମପୁର୍ ସେ ଯୁ ଗୋପାଳପୁର୍ ସି ବିଚ୍ ଟା ପୁରା ଆସନା ଆଉ ଏତେ ଅପ୍ ଏତେ ସ୍ମେଲ ହବ ଏ ଏତେ ଗନ୍ଧ ସେ ଆଇଁଷିଆ ଗନ୍ଧ ସିଏ ଯୋଉ ମାଛ ସେଠିକାର ଯୋଉ କୋଉ ପଟ ଲୋକ କେଣେ ଆସନ୍ତି ହାପ୍ ପେଣ୍ଟ ଖଣ୍ଡେ ଖଣ୍ଡେ ପିନ୍ଧିକି ସିଏ ଯୋଉ ମାଛ କୁ ନିଆଁରେ ଖାଲି ଖାଲି ଟିକେ ଦେଖେଇବେ ସେ ମାଛ ହେଇଥିବ କି ନ ହେଇଥିବ ତାରି ଉପରେ ବି ଟାଲେ ବିଟ଼୍ ଲୁ ବିଟା ଲୁଣ ପକାଇବେ ଲଙ୍କା ଗୁଣ୍ଡ ପକାଇବେ ସେଇରାକୁ
ଅ ବସ୍ ତ ମୁଁ ବହୁତ ବର୍ଷ ତଳର କଥା କହୁଛି ମୋ ହାଇସ୍କୁଲ କ୍ୟାରିୟର କଥା। ଆମେ ଯାଇଥିଲୁ ସ୍କୁଲ ଏସକର୍ସନ ରେ ବରହମପୁର ଘରୁକୁ ସେଠି ଋଶିକୁଲିଆରେ ସବୁ ପିଲାମାନେ ଗାଧେଇଲୁ ଗାଧେଇଲା ପରେ ସେଠି ଗୋଟେ ଗେଷ୍ଟ ଷ୍ଟା ହାଉସ ଥିଲା ଆମର ସ୍କୁଲ ରୁ ତିଆରି ହେଇକି ପୁରୀ ତରକାରୀ ଯାଇଥିଲା ସକାଳୁ ଖାଇବା ଦେବା ପାଇଁ ସେ ଯୋଉ ସାଇଟ ରେ ବସେଇକି ଆମକୁ ସବୁ ଖାଇବା ପାଇଁ ବହୁତ ପିଲା ନା ସେ ଦେଲେ ଖାଲି ରା ରାସ୍ତା ସାରା ମଇଳା ରାସ୍ତା ସାରା ମଇଳା ମୁଁ ତ ସେଇଠୁ ଛି ଛି ଛି ଛି ଛି ମୁଁ ଓକାଳି ଓକାଳି ଆସିଲି। ତାପରେ ମନ୍ଦିର ମନ୍ଦିର ସେଠି ତୀଖ ପୁରା ମାନେ ଆମ ତାରାତାରେଣୀ ମନ୍ଦିର ଏବେ ହେଲାଣି ତାଙ୍କର ଉପରକୁ ଯିବାକୁ ରାସ୍ତା ବା ଏଇ ଯୋଉ କପିଳାସ ଭଳିଆ ସେତେବେଳେ ନଥିଲା ପାହାଚରେ ପାହାଚ ଟା ତାଙ୍କର ହାଇଟ୍ ମୁଁ ଓହ୍ଲେଇଲା ବେଳକୁ ମାନେ ମୁଁ ଟିକେ ଖୁସି ମିନ ଜାସର ମୁଁ ଡେଇଁ ଡେଇଁ କିନା ଓହ୍ଲେଇ ଓହ୍ଲେଇ ଆସୁଥିଲି। ନାଇନ୍ଥି କ୍ଲାସ ରେ ପାଠ ପଢୁଥିଲି ମୁଁ ସେତେବେଳର କଥା କହୁଛି ଡେଇଁ ଡେଇଁ କି ଓହ୍ଲେଇକି ଆସ ବେଲି ପା ଗର୍ଜି ଆସିଲେ ଯେ ବହୁତ୍ ତୁ ବାଟ ପାହାଚ୍ ରେ ତଳେ ଆମ ସବୁ କ୍ଲାସମେଟ୍ ପିଲାମାନେ ଛେକି ଦେଲେ ମୁଁ କ ଛେତେରା ହେଇଯାଇଥାନ୍ତି। ଏଇ ଗୋଟେ ଗୋଟେ ଅଭିଜ୍ଞତା ଆଉ ଆଉ ସେଇଠୁ ଅପରିଷ୍କାର ତାପରେ
ଯା ଏବେ କଣ ଆଉ ଥିବ
ନାଇଁ ତାପରେ ଗଲୁ ଆସ୍କା ଆମେ ଗଲୁ ଚିନି ଫ୍ୟାକ୍ଟ୍ରି ସେଠି। ସେଠି ସବୁ କଣ ହେଇଛି ଡଷ୍ଟ ଗୁଡା ପଙ୍କ ଉପରେ ମାନେ ବିଛେଇ ହେଇଯାଇଛି ଜଣା ପଡୁନି ଯେ ଏଟା ପଙ୍କ ବୋଲି।
ପିଲା ଚାଲିକି ଯାଉଛନ୍ତି ମୁଁ ଯାଉଛି ମୋର ଗୋଟେ ବାଆଁ ଗୋଡ ଟା ସେଇଠି ମାନେ ଚାଲିବାରେ ମୋଡାଟା ସେଇଠି ରହିଛି। ପଶିଗଲାଣି ଜଙ୍ଘ ହେଇଥା ଆଉ ଟିକେ ମୋତେ ନ ଦେଖିଥିଲେ ମୁଁ ବି ପୋତି ହେଇଯାଇଥାଆନ୍ତି। ଭାଇ ଯାଇଥିଲେ ମୋ ଭାଇ ଦି ଭାଇ ଭଉଣୀ ଦି ଜଣ ଯାକ ଯାଇଥିଲୁ। ସେଠୁ ମୋତେ ପିଲା ଟେକି ଟାକି କି ଆଣିଲେ ଡ୍ରେସ ଚେଞ୍ଜ କଲି, ବହୁତ ଗୁଡେ ଅ ହଁ। ପାଠ ପଢିଲା ଟାଇମରେ ବହୁତ ବହୁତ ଜିନିଷ ସବୁ ମନେ ପଡୁଛି ମନେ ହଉଛି ଯେ ସେଇ ଦିନ ଗୁରା ଫେରିଆସନ୍ତା କି
ଆ ସେବେ କାର ସାଙ୍ଗ ଆଜି କା ସମ୍ପର୍କ ସହିତ ଇଏ କିନ୍ତୁ ଏବେ
ସବୁ ଖରାପେ ଖରାପେ ସେତେବେଳେ ଆମେ ପାଠ ପଢୁଥିଲୁ ଆମ ଭିତରେ କିଛି ନଥିଲା ସାଙ୍ଗସାଥି ଭିତରେ କିଛି ଗୋଟେ ଧିକାର ମନୋଭାବ ନଥିଲା ବଡ ସାନ ନ ଥିଲା ପୁଅ ଝିଅ ନଥିଲା ଏବେ ଏଗୁଡା ସବୁ ଦୁନିଆ
ଏବେ ଏବେ ଏବେ ହଉଛି ହିଂସା ସିଏ ଉନ୍ନତି କରିଦେଲା ସିଏ ସିଏ ବଡ଼ ଘରେ ବାହା ହେଇଗଲା ସିଏ ଚଳିବାକୁ ଅସୁବିଧା ସବୁ ମାନେ ସବୁର ପରିହାସ ର ପୁରା ମୂଳ ମନ୍ତ୍ର ହଉଛି
କେହି କେହି କାହା ସିରି ଦେଖିଲେନି ଏଇଟା ହେଲା କଥା। କିନ୍ତୁ ଆମେ କଣ ଚାହିଁବା ସମସ୍ତେ ଭଲରେ ରୁହନ୍ତୁ କାହିଁକି ନା ପରିବେଶ ଆଖପାଖ ସମସ୍ତେ ଭଲରେ ରହିଲେ ନାଇଁ ଆକଚୁଆଲି କେହି ବୁଝି ପାରୁନାହାନ୍ତି ସମସ୍ତେ ଭଲରେ ରହିଲେ ତମେ ବି ସେପ୍ଟି କାହିଁକି ନା ତମ ପ୍ରତି କାହାର ହିଂସା ରହିବନି କି ରାଗ ରହିବନି ସମସ୍ତେ ତ ଭଲରେ ଚଳିଲେ ନା ଆମେ କାହିଁ ଭାବିବା କିଏ ଖରାପରେ ଚଳୁ ବୋଲି ତ ଲୋକଙ୍କର ଚିନ୍ତାଧାରା ନେଇକିରି ସବୁ ଜିନିଷ ଆଉ
ହଁ
ଆଉ ପୁଅ କଣ କରୁଛି?
ପୁଅ ଏଇ ସାଇଟିି ଘରକୁ ଯାଇଥିଲା ସେଇ ଗୋଟେ ଝିଅଟେ ଆସିକି ନେଇଥିଲା ତାକୁ ଏ ଏବେ ଆଣିକି ଦେଲା। ସେ ବହୁତ ବୁଲୁରା ହେଇଗଲାଣି
ହେଁ ହେଁ ନାଇଁ ଛୁଆ
ଆଜି ଆଜି ତା ଗାଡିରେ ବସିଥିଲା ଦୀପ ଲଗେଇକି ଆସିଥିଲି ଶନିବାରେ ଏଇ ଶନିଙ୍କ ଯଉ ପାଇଁ ରାଶି ତେଲର ଦୀପଟା ଅଧିକ ଦେଇଦିଏ ଯେମିତି ଦିନ ସାରା ଟିକେ ଜଳିବ ମୁଁ ପୂଜାର ଦି ଘଣ୍ଟା ପରେ ସେ ଯାଇଛି ସେଇ ଠାକୁର ଘର ଖୋଲା ଅଛି ସେଇଠିକୁ ଯାଇକି ଦୀ ଦୀପକୁ ଦୀପ ଜଳୁଛି ଦୀପକୁ ହାତ ମାରୁଛି।
ତାକୁ ପୂର୍ବ କୋଣରେ ରଖିବ ରାଶି ଦୀପ ରଖୁଛ ପୂର୍ବ କୋଣରେ ଦୀପଟା ରଖିବ।
ହଁ ମାନେ ପୂର୍ବ କୋଣର ସଳିତା ଟା ଜଳୁଥିବ ତ ସେ ପୂର୍ବ ଆଡକୁ?
ହଁ ହଁ ହଁ।
ଆଚ୍ଛା।
ହଁ ସେ ଘରକୁ ରଖନି ମୋତେ ଜଣେ କିଏ କହିଥିଲେ। ପୂର୍ବ ଘରକୁ ସୂର୍ଯ୍ୟଙ୍କ ଘରକୁ ମୁହଁ କରିକି ଦୀପ ଦେବ ଶନି ଠାକୁର ଙ୍କର ମୁଁ ବି ହନୁମାନଙ୍କର ଦିଅ ସେ ପୂର୍ବ କରେ ଶନିବାର ମଙ୍ଗଳବାର ଦିଟା ବାର ତ ତାଙ୍କ ବାର ଆଉ।
ହଁ ଆଉ ଏବେ କୁଆଡେ ବୁଲିବାର ଅଛି ନା ଏବେ ତ ସ୍କୁଲ ଛୁଆ ସ୍କୁଲ ଖୋଲା ଏବେ କାମ
କାମ ଆଉ ଏବେ ବୁଲିବା ପାଇଁ କିଛି ମାନେ ହୁଁ ହୁଁ ହିସାବ ଭିତରେ ନାହିଁ କିନ୍ତୁ ସେଇଟା ଗୋଟେ ଅଚାନକ ଆସିଯାଏ ଯୋଗ ଯଦି ଫିଟିଯିବ କୁଆଡେ କେତେବେଳେ କିଏ ଯିବ କିଛି କହିହବନି।
କିନ୍ତୁ ମନରେ ଯୋଜନା କିଛି ନାହିଁ।
କିଛି ଆଗୁରୁ ଯୋଜନା ନାଇଁ ନା?
ଆଉ କଣ ହଁ ହଁ ହଁ। ମାନେ ମତେ ହଁ ମତେ ଭଲ ଲାଗେ ଜାଗା ଦେଖ ଖିବା ପାଇଁ ଭଲ ଲାଗେ ମୋର ବି ବାନ୍ତି ବାନ୍ତି କିଛି ହୁଏନି କଆଡେ ଗଲେ। ମତେ ନାଇଁ କିଛି ନାହିଁ ଯୁଆଡେ ଯିବି ଖାଇବା ବି ଏପଟ ସେପଟେ ହେଲେ
ଏତେ ବ୍ୟସ୍ତ ଭିତରେ କାମ ବ୍ୟସ୍ତ ଭିତରେ ମାଇଣ୍ଡ କୁ ମାନେ ଟିକେ ଏକୁଡିଆ ରହିବା ନିହାତି ଦର ଆଉ ସବୁଠୁ ନେକ୍ସଟ ଯିବ ନୟାଗଡ ଯିବ।
ନୟାଗଡ଼ ଯାଇନୁ ବା ସେଇଟା ରହିଯିବା କି ନୟାଗଡ ଯାଇଛି ମୁଁ ଦେଖିଛି ଦେଖିଛି ସେପଟେ।
ଆଉ ନୟାଗଡ଼ରେ କୌଣସି ଗୋଟେ ମେଡ଼ିସିନ ଷ୍ଟୋର ପାଇବନି ପାଖରେ।
ଦୂରରେ ସବୁ ନାଇଁ ଆମେ ଯାଇ
ନା ଗୋଟେ ଗୋଟେ କାହିଁ ନା ସେଠି ସବୁ ହ ମାନେ ଜଡିିବୂତ ଜଡି ସବୁ କାମ କରନ୍ତି ନା ଏଇ ଯୋଉ ହଁ ଔଷଧ ନା ତାଙ୍କର ମେଡିସିନ ଏତେ କାମ କରେ ନା ତା
ଯାଇଛି ସେପଟେ ମନ୍ଦିର ସବୁ ବୁଲିବୁଲା ଦେଖିଛି। ସବୁ ଦି ସାଇଡ ରେ ଆମ୍ବ ଗଛ ମଝିରେ ସରୁ ରାସ୍ତା ଆମ୍ବ ଗଛ ବହୁତୁ ସେଠି ସାଇଟିରେ
ହଉ ମୁଁ କଲ୍ କରୁଛି ହ।
ହଁ ହଉ ଯିବ ହଁ ହଁ ରଖ ରଖ ପରେ କେତେବେଳେ କଥା ହବା ଆଉ ହଉ।